ହ୍ୟାଲୋ
ହ୍ୟାଲୋ।
ଲୋ।
ହ୍ୟାଲୋ ହଁ ହ୍ୟାଲୋ କୁହନ୍ତୁ।
ହ୍ୟାଲୋ।
ହଁ ହ୍ୟାଲୋ କୁହନ୍ତୁ।
ମୋ କଥା ବଣଙ୍କୁ କ୍ଲିୟର ଶୁବୁୁଛି ହ୍ୟାଲୋ।
ଆଜ୍ଞା। ଶୁଭୁଛି ହଁ ଶୁ
ନମସ୍କାର ଜୟ ଜଗନ୍ନାଥ।
ହଁ ନମସ୍କାର ଜଜଗନା ଆଉ କେମିତି ଅଛନ୍ତି? ମୁଁ କଟକରୁ।
ସାଲେପୁର।
ନାଇଁ କଟକ ସାଇଡ ସେଇ କଟକ ପାଖା ପାକି ଆଉ।
ହଁ ଭଲ ଅଛନ୍ତି।
ଆଜ୍ଞା ଆପଣ।
ଆଜ୍ଞା ଭଲ ଅଛୁ।
ଆପଣ କୋଉଠୁ କହୁଥିଲେ?
ମୁଁ ହଁ ଭୁବନେଶ୍ଵରେ ଆମ ଘର ମୁଁ ଏବେ ରିସେଣ୍ଟ ବାହା ହେଇଛି ତ ନିମାପଡାରୁୁ ଆମ ଶାଶୁଘର।
ଆଜ୍ଞା ଆଉ ଦେହ ଭଲ ଅଛି ନା।
ଆଜ୍ଞା ଆପଣଙ୍କ ଦେହ ଭଲ ଅଛି।
ହଁ ହଁ ଭଲ ଅଛି।
ଆପଣଙ୍କ ଘରେ ସମସ୍ତେ ଭଲ ଅଛନ୍ତି।
ଆଜ୍ଞା।
ଆଉ ଫରେ କି କି ରହୁଛନ୍ତି?
ଅରେ ମା, ଦାଦା, ଖୋଡ଼ି, ଭାଇ, ଭଉଣୀ ସମସ୍ତେଛୁ। ।
ସମସ୍ତେ ଭଲ।
ଆଜ୍ଞା ଆପଣଙ୍କ ଘରେ। ଶାଶୁ ହର ଲୋକ ସମସ୍ତେ ଭଲ ଅଛନ୍ତି ତ।
ଆଜ୍ଞା। ହଁ
ଆଜ୍ଞା।
ଶ୍ୱଶୁର ଘରେ ଶାଶୁ ଆଉ ଶ୍ୱଶୁର, ଦେଢଶୁର ଆ ଜିଆରି ଆଉ।
ଆଜ୍ଞା।
ଆଉ କଣ ପଢାପଡିି କରୁ
ଆଜି ଆଜି ରୋଷେଇ କଣ କରିଥିଲେ ଆଉ କଣ କଣ ଖାଇଥିଲେ? ହଁ ପଢ଼ାପଢ଼ି ମୋର ତ ଚା ଗଲାଣିଁ ଏମତି ଘରେ ଅଛି ଆଜ୍ଞା।
କଣ ପଢୁଛନ୍ତି?
ମୋର ଏଇ ଗ୍ରାଜୁଏସନ୍ ସରିଛି।
କୋଉଠି ଗ୍ରାଜୁଏସନ୍ କରିଥିଲେ କୋଉ କଲେଜ ରୁ?
ଆମ ସେ ସେପଟେ ଆପଣ ଜାଣିନଥିବେ ସେ ଅଔସୁରେଶର ଲାଇନି।
ଆଚ୍ଛା।
ଆଜ୍ଞା।
ଆଉ ହ। ଆମର ଆଜି ରୋସେଇ ହେଇଥିଲା ଭାତ, ଡାଲି ଆଉ ବନ୍ଧାକୋବି ଭଜା ପାମ୍ପଡ଼ ଆଉ। ଆପଣ କର?
ଆଜ୍ଞା। ଆପଣ ମତେ ସେତେବେଳେ ଲଗଉଛନ୍ତି କଲଟା ଲାଗୁନି ନେଟୱର୍କ ଆପଣ ନେଟୱର୍କ ପ୍ରୋବ୍ଲେ ହଉଛି। ମୋର କିଛି ନାଇଁ ଆପଣ ଦେଖଉଛି କି ବିଜି ବି ଦେଖଉ ମୋର କିଛି ବିଜି ବିଝି ନଥିଲା।
ଓ ହୋ।
ନାଇଁ ମା ମୋର ବିଜି ନଥିଲା। ସେ କଣ ବେଳ ନେଟୱାର୍କ ପାଇଁ ଦେଖୁଥିବ। କିନ୍ତୁ ସେ ହୋଉଥିବ ମାମ୍ ସେଭଳିଆ କିନ୍ତୁ ମୁଁ କାହା ସମୟରେ ବିଜି ନଥାଏ। ମୁଁ ଆସିଲା ବେଳକୁ ଆପଣଙ୍କର ନାଇ କଲ ନାହିଁ ତ ମୁଁ କଣ କରିବି ପୁଣି ପଳୋଉଛି ଆଉ ଦେଖୁଥିବେ ନେଟୱାର୍କ ପାଇଁ।
ସେ ଲେଖିଲା ଫାଷ୍ଟେ ଆପଣ ଯାହାକୁ କଲ୍ କରୁଚନ୍ତି ନାଇଁ ସିଏ ବ୍ୟସ୍ତ ଥିଲା ତାପରେ ଆପଣ ଯାହାକୁ କଲ୍ କରୁଚନ୍ତି ଫାଷ୍ଟେ କଥା ହବ କଥା ତ ହେଇକି
ଆଜ୍ଞା।
ମୁଁ ଯେତେବେଳ କଲ କରିବାକୁ ଆସେ ଆଉ ଲେଖୁଚି ହେଲେ ରିଫ୍ରେସ କରନ୍ତୁ ମୁଁ କାହିକି ହଁ ରି ରିଫ୍ରେସ୍ ବି ମାରଲି ରିଫ୍ରେସ ମାରଲା ବେଳକୁ ବି କଲ୍ ଲାଗିଲାନି। ତାପରେ ମୁଁ କହିଲି ଆଉ କଣ କରିବି ଆପ ତ ଅନଇଷ୍ଟଲ କରି ହ ତାପରେ ଏରପ୍ଲେନ ମୋଡ ବି
ନାଇଁ ନାଇଁ ଅନଇସ୍ ସେ କାଇଁ କରିମାନି ସେମିତ ନା
ଆଜ୍ଞା।
ସେ ନେଟୱାର୍କ ପାଇଁ ମାମ୍ ବେଳେବେଳେ ଲେଖେ ସେମତି କିନ୍ତୁ ଶହେ ଅଶୀ ମିନିଟ୍ ହେଇଗଲା ପରେ ଆଉ ସିଏ କଲ ଯିବ କି ନାହିଁ କିନ୍ତୁ ନେ ସେଥିପାଇଁ ହେମିତି ଆସୁଥୁବ।
ଓଁ ହଁ। ଆଉ ଘରେ ଆଜି ସକାଳେ କଣ ଖାଇଥିଲେ?
ସକାଳେ ଖାଇଥିଲୁ ପଖାଳ ଭାତ ଆଉ ଉଁମ୍ ଆଉ ବାଇଗଣ ଭଜା ଆଳୁ ଚ ଚକଟା ହେଲେ ଲେମ୍ବୁ। ଦିନରେ କଣ ଗରମ ଭାତ, ଭେଣ୍ଡି ଆଳୁ ତରକାରୀ, ଲେମ୍ବୁ ଆଉ ବର୍ଷା ବି ତ ୟାଡେ ଜୋରେ ଲାଗିଚି ନା।
ହଁ ହଁ ହଁ ମୁଁ ଏମ୍
ଆଉ ଆପଣ ଆଡି ବର୍ଷା ହୋଉନି?
ବୁଲିଆ ବୁଲି କରିବାକୁ ଯାଇଚନ୍ତି ନା ଯାଇନାହାନ୍ତି କଟକ?
ନା ନା ବୁଲାବୁଲି କରିବାକୁ ବର୍ଷା ହୋଉଚି ମୁଁ ଏତେ କୁଆଡେ ବୁଲେନି ମାମ୍ ଘର ଛାଡ଼ା ଏତେ ବି ଯାଏନି କୁଆଡେ ଘରେ ହିଁ ର
ଓହୋ ଆ ଆଉ ବା
ଆପଣ ବାପା ନାହାନ୍ତି ମାମ୍।
ଓହୋ।
ଆଉ ଆପଣ ପୁରୀ ଆଡେ ହଁ ମାଆ ଏମତି ଘରେ ଅଛନ୍ତି ହାଉସ ୱାଇଫ୍।
ଏବେର ହେଇଗଲାଣି ନା ଆପଣ
ନାଇଁ ନାଇଁ ଏବେ ମୁଁ ଛୋଟଟା ହେଇଥିଲି ଦି ବର୍ଷର ହେଇଥିଲି।
ଆଚ୍ଛା ଆ। ମାମୁଁଙ୍କ ଘର?
ଆଉ ପୁରୀ ଯିବା ପାଇଁ ମାମୁଁ ଘର ମୁଁ ସେପଟେ ସାଇଡରେ ମାମୁଁ ଘରେ ଅଛନ୍ତି ଜେଜମା ଅଛନ୍ତି।
ଆଚ୍ଛା।
ଆଜ୍ଞା ଏବେ ଟିକେ ବର୍ଷା ଛାଡିଚି ଦିନମାନ ଲାଗି ରହିଚି ବର୍ଷା।
ଆମେ ବି ଧୀରେ ପକୋଉଚି ଦିନ ରାତି ଦିନେ ନଆଣିକି ହେମିତି ଜୋରସେ ପକୋଉଚି କି ଘରୁ ବାହାରି ହବନି।
ଆଉ
ତେଣୁ ତାହେଲେ ଏମତି ଖାଇଥିଲେ ଆଉ ଇଭିନିଂରେ କଣ ଖାଇବେ?
ଇଭିନିଂରେ ଆଜି ବର୍ଷା ପାଗ ଟିକେ କଣ ଭାବୁଚି ଛଣି ଦେଇ କରିବୁ ଖାଇବା ଆଉ।
ହେ ବର୍ଷା ଦିନ ତ ଗରମ-ଗରମ ଖାଇବାକୁ ଭଲ ଲାଗିବ ଆଉ।
ଆଜ୍ଞା ହଁ ସେଆଉ ଖାଇଥିଲେ ସେଦିନ ଆଉ ରାତିରେ ଆଉ କିଛି ଖାଇବନି।
ଉଁ ହୁଁ।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
ଆଉ କଣ ପ୍ରିପେୟାର କରୁଛନ୍ତି ନା ଗ୍ରାଜୁଏସନ ତ ସରିଲାଣି ପ୍ରିପେୟାର
ଏମିତି କମ୍ପିଟେଟିଭ ଏମିତି ହଁ ଏଇ କମ୍ପିଟେଟିଭି ଏକ୍ଜାମ୍ ଦିଏ ଏମିତି ଅଛି ଆଉ।
ପକା ପକି କରୁଚ ନା? ଓହୋ ଆଉ ଭାଇ ଭଉଣୀ ଆପଣଙ୍କର?
ହଁ ଭାଇ ଭଉଣୀ ଅଛନ୍ତି। ମୋ ଉପରେ ବଡ଼ ଅଛନ୍ତି ଭାଇ ଭଉଣୀ ସବୁ।
କଣ ପଢ଼ାପଢ଼ି କରୁଛନ୍ତି ନା ମ୍ୟରେଜ?
ହଁ ନାଇଁ ସମେତେ ଆମର ପଢ଼ାପଢ଼ି ସ ଏମିତି ଘରେ ଅଛନ୍ତି, ଏମିତି ଜବ୍ କରୁଛନ୍ତି ଏମିତି ସେ ପଢ଼ାପଢ଼ି ଚାଲିଛି ଆଉ। ଜଏଣ୍ଟ ଫ୍ୟାମିଲୀ ନା କି? ହଁ ତାହେଲେ ସେମିତି ଆଉ ସେମିତି ଦେହ ଭଲ ଅଛି କେତେବେଳେ ଖରାପ ହଉଛି।
ଆଉ ଆଜ୍ଞା ଆଉ ପୁରୀ ଯ ରଥକୁ ଯିବେ ନା? । ।
ରଥକୁ ଏତେଗୁରା ବାଟ ହେଲାଣି ତ ସେମିତି ନବା ପାଇଁ ଲୋକ ବି ଥିବା ଦରକାର ଏତେ ଭିଡ଼ରେ। ଆପଣ ଜାଣୁଥିବେ ତ ପୁରୀ କଥା। ହଁ ଦେଖାଯଉ କଣ ହଉଚି ଆଉ। ଆପଣ ତ ପୁରୀ ପାଖରେ ଅଛନ୍ତି ଯିବେ ଏ ବର୍ଷ ରଥ ଟାଣିବା ପାଇଁ ଆଉ ଛୁଇଁଆକୁ। ଆଜ୍ଞା।
। ଆମେ ବାପା, ମମି ଆମ ଘରେ ମୁଁ ଗୋଟେ ଝିଅ। ମୋର ଭାଇ ଭଉଣୀ କିଏ ନାହାଁନ୍ତି। ଆଉ ଆମ ଘରେ ହେରା ଦିଅନ୍ତି ପ୍ରସାଦ ଖାଇବାକୁ। ଆଉ
ଆଜ୍ଞା।
ପ୍ରସାଦ ଖାଇବାକୁ ଦିଅନ୍ତି। ଆଉ ସେ ଗୁଣ୍ଡିଚା ମନ୍ଦିରରେ। ମା, ଜେଜେ ଡେଥ ହେଇଯାଇଛନ୍ତି ତ ଆଉ ସେଥିପାଇଁ ଅବଢ଼ା ବ୍ରାହ୍ମଣଙ୍କୁ ଆଉ ଆଉ ମାମୁଁଘର ଆମର ପୁରୀ ମନ୍ଦିର ପାଖରେ ପୁରା। ଯାଉ ସୁନାବେଶ ଦେ
ଭଲ ମାମ୍ ତ ଆପଣ ବହୁତ ସୌଭାଗ୍ୟବତି।
ଉଁ-ହୁ-ହୁ ଆଉ ଅଧର ପ ଣା ଦେଖୁ ସୁନାବେଶ ଦେଖୁ ଏଗାରଟା ବାରଟା ।
ହୁଁ। ହଁ ଯାଉ ସେତିକି ତମ ଭାଗ୍ୟ ଯାଉ।
ଯାଉ ଦେଖିକି ଆସୁ। ଆପଣଙ୍କର ବି ହବ ଦେଖ ।
ଆଜ୍ଞା। ଆଜ୍ଞା।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
ଆଜ୍ଞା।
କଣ?
ଆଉ କଣ କୁହନ୍ତୁ? ଆଜ୍ଞା?
ଆଉ ରାତିରେ ଡିନର କଣ ଖାଇବା?
ଡିନର୍ ରେ ଆଉ କଣ ଆମେ ଏତେ ଲେଟ୍ ଏବେ ଅଳ୍ପ ସମୟ ହେଲା ଖାଇକି ଉଠିଲୁ ଏବେ କିଛି ଆଉ ଖାଇବାର ନାହିଁ। ଖାଇବୁ ରାତିକି ଆଉ ସଧ୍ୟବେଳେ ଖାଇ ଦେଲୁ ସଇଲା ଆଉ ରାତି କି ଖାଇବାର ନାଇଁ ଶୋଇବୁ ଆଉ।
ଆଜ୍ଞା। ଆପଣଙ୍କ ଦେହ ଠିକ ଅଛି ତ?
ହଁ ହଁ ମୋ ଦେହ ଠିକ୍ ଅଛି।
ହଁ ଆଉ ଆପଣଙ୍କ ସାଙ୍ଗ ସାଥି କଥା ହଉଛନ୍ତି ନା ନାହିଁ କଲେଜରେ?
ସାଙ୍ଗସାଥି ମୋର ଏତେ ବି ନାହାନ୍ତି ମୁଁ ଏତେ ମତେ ଯେତିକି ଆବ ସେତିକି କଥା ହୁଏ। ତ ମୁଁ ବି ଏତେ ମୋ ସାଙ୍ଗସତୀ ମୁଁ ହୁଏନି ଏତେ।
ଆଜ୍ଞା। ଆଁ ଆପଣ କଁ ସାନ?
ମୁଁ ସାନ ନାଇଁ ମୋ ପରେ ହଁ ଆମ ଜଏଣ୍ଟ ଫ୍ୟାମିଲି ନା ମୋ ଭଲଗା ଆଉରି ଭାଇ ଭଉଣୀ ଅଛନ୍ତି। ଆମ ଭାଇ ଭଉଣୀ ଭିତେରେ ମୁଁ ସାନ।
ଉଁ ହୁଁ ସାନ ଟିକେ ଘରେ ସିଏ ଗେହ୍ଲା ନୁହଁ ଏତିକି ମୁଁ ତ ମୁଁ ଆମ ଘର ଗୋଟେ ମୁଁ ଗୁଁ ଗେଲା।
ହଁ ଗେଲା ମତେ ସମସ୍ତେ ମିଶିକି ଖୋଜନ୍ତି। ଆଉ ମୋ ବୋଉ ମତେ ବି ବୋହୁତ ଭଲ ପାଏ ବେଶୀ।
ଆପଣ ସାତ ନା ଆପଣ କା ସଇତ୍ ମିଶନ୍ତିନି ଏତେ ଇଏ ନାଇଁ ସେଥିପାଇଁ କାଇଁ ହୁଅନି ଯେତିକି କଥା ଯେତିକି ଧିର ସ୍ତିର ହବାଟା ଠିଗି। ଆଉ ବେଶୀ ହେଲେ ଲୋକ ବେଶୀ ଇଏ କରିବେ।
ନାଇଁ ଆଜିିକାଲି କହୁଚନ୍ତି ଭଲ ନାଇଁ ଏତେ ଧୀର ସ୍ତିର ଭଲ ନା। ସ୍ମାର୍ଟ ହବା ଦରକାରେ ମୁଁ ଟିକେ ଏତେ ହୁଁ ସ୍ମାର୍ଟ ହେଇପାରେନି।
ଏତିକି କଥା ହେଇଥା ସେତ୍ ତିକି ଭଲ ଆଉ ଯଦି ବେଶୀ ଅଧିକ କଥା ହେଲେ ହଁ ସିଏ ବେଶୀ ଅଧିକ ଗପୁଚି ସେଟା କଣ ଏଠି ବଇଚି। ଇନ୍ତି କହିବେ ନା ଲୋକ ବୋହୁତ ଅଛନ୍ତି।
ଆଗ୍ ଦୁନିଆଟା ଭଲ କଲେ କହିବେ ଖରାପ କଲେ ବି କହିବେ ସବୁବେଳେ ଦୁନିଆଟା କହି ଚାଲିବ ଆଉ ଯାହ ନେଚର୍ ଯୋଉ ଭଳିଆ ସେମତି ଆଉ ହଁ। ସେଇଟା ହେଲା କଥା ଆମ ମତେ ଆମ ଘରେ ବି ଅଛନ୍ତି ଟିକେ ଧୀରେ। ତିର ସେତିକି ହିଁ ପସନ୍ଦ କରନ୍ତି ଅଧିକ ଇଏ ହେଲେ ଆମ ଘର ପସନ୍ଦ କରନ୍ତିନି ଯେତିିକି ଆବଶ୍ୟକ ଦୁନିଆଁରେ
ଓହୋ।
ଓଭର୍ ସ୍ମାର୍ଟ ହୁଅନି କି ଯୋଉଟା କି ଆମକୁ କିଏ ପଦେ କହିବାକୁ ଯିବ।
ହଁ ନହେଲେ ସିଏ କହିବେ ନା ଲୋକ ମେନ୍। ଯେଇ ଇଏ ଏତେ ଉଦ୍ଧତ ଏଇଆ ସେଇଆ ବୋହୁତ କଥା କହିବେ। ଲୋ ବାହାର ଲୋକ ବେଶୀ କଇବେ ମୁଣ୍ଡ ଘରକଙ୍କର ଖରାପେ।
ଆଜ୍ଞା ଆଜ୍ଞା।
ଆଜ୍ଞା। କଥା ହେଇକି ମତେ ବୋହୁତ ଭଲ ଲାଗିଲା। ଆମର ତ ଏ ଇଏ ଫ୍ରେଣ୍ଡସିପ୍ ରହିଲା। ଆରମ୍ଭ ହେଲା ତ ଆଉ କଥା ହବା ଆଜ୍ଞା ଜୟ ଜଗନ୍ନାଥ।
ଠିକ୍ ଅଛି ମାମ୍। ହଁ ଜୟ ଜାଗନ୍ନା